ନମସ୍କାର ଆଜ୍ଞା?
କଣ କରୁଚନ୍ତି?
ଏଇ ଏଠି ବସିଥିଲି ଆଉ ଆପଣ?
ଏ ମେଘ ହଉଚି ଜୋରେ ସେଥିପାଇଁ ଏଠି ମେଘକୁ ଉପଭୋଗ କରୁଚି ଆଉ।
ଆଜ୍ଞା ଭଲ ଆଉ।
ଆଜ୍ଞା ବର୍ଷା ଦିନେ ଟିକେ ଫିଲ୍ କରନ୍ତୁ।
ଆ ଆଜ୍ଞା ଅନୁଭବ ତ ହଉଛି ବହୁତ ଭଲ ଲାଗୁଛି ଆମ ଏପଟେ ବି ବର୍ଷା ହଉଛି।
ଅ ହଁ ଆମ ଏପଟ ପୁରା ରାତିରୁ ଲାଗି ରହିଛି ପୁରା ବର୍ଷା ପର୍ଯ୍ୟନ୍ତ ବି ଛାଡ଼ିନି।
ଆଚ୍ଛା ଆପଣଙ୍କର ଛାଡିନି, ଆମର ଛାଡିକି ଟିକେ ହଉଛି ପୁଣି ବନ୍ଦ ହେଇଯାଉଛି।
ହୁଁ ହୁଁ ଆପଣଙ୍କର ଯ ଆପଣଙ୍କର ତାହେଲେ
ନାଇଁ ନାଇଁ ଛାଡିିନି ଏବେ ପକଉଛି ତ ବର୍ଷା।
ଆଉ ବ୍ରେକ ଫାଷ୍ଟ ସକାଳର ଖାଇବା କଣ ହେଇଛି?
ସକାଳର ଖାଇବା ବରା ଆଉ ତରକାରୀ ହେଇଥିଲା ଆମର।
ଓହୋ ଭଲ।
ହଁ ଆଉ ଆପଣଙ୍କର?
ମୁଁ ଟିକେ ଯାଇଥିଲି ଆମର ସେଠି ଦହିବରା
ଆଚ୍ଛା ଦହିବରା ସକାଳୁ ସକାଳୁ ବର୍ଷା ଛାଡିନି ଯାଇକି ଦହିବରା ଖାଇକି ଆସିଲେଣି?
ଆଜ୍ଞା ପେଟ ଥଣ୍ଡା ରହିବ ସେଥିପାଇଁ ଖାଇଦେଇ ଆସିଲି ଆଉ।
ପେଟ ତ ଏମିତିରେ ବି ଥଣ୍ଡା ରହିବ।
ମୋର ଟିକେ ଅଲଗା ଅଛି ଆଉ।
ଆଚ୍ଛା। ଆଉ କଣ କୁହନ୍ତୁ?
ହଁ ତଥାପି ଆମେ ଟିକେ ଆଉ ଟିକେ ଚେଷ୍ଟା କର କେମିତି ଆଉ ଟିକେ ପେଟ ଥଣ୍ଡା ରହିବ ବଡ଼ି ହେଲ୍ ହେଲ୍ଦି ରହିବ। ତ ସେଥିପାଇ ଦହିବରା ଖାଇଦେଇ ଆସଛି।
ହଉ ଭଲ ଆଉ ଭାବି ଚିନ୍ତିକି ଖାଇଛନ୍ତି ଆଉ।
ଆଉ ଆଜି କଣ ହବ ମଧ୍ୟାହ୍ନ ଭୋଜନ?
ଆଜି ଆମର ମଧ୍ୟାହ୍ନ ଭୋଜନ ରେ ହବ ମାଛ ହବ। ଏପର୍ଯ୍ୟନ୍ତ ଆସିନି ମୋର ଭାଇ ଗଲେ ସେ ଛକରୁ ନେଇକିଆସେ।
ଓହୋ।
ହ ଆପଣଙ୍କର?
ହଁ ମୁଁ ଛକକୁ ଯାଇଥିଲି ଯେତେବେଳେ ସେତେବେଳେ ନେଇଆସିଛି ଚିକେନ ନେଇ ଆସିଛି ଆଉ।
ଭଲ ଆଉ ଚିକେନ ଆପଣଙ୍କୁ ଆସେ?
ଆଜ୍ଞା ଆସେ।
ଆପଣ ବନେଇବେ ନା ଆପଣଙ୍କ ମା?
ନାଇଁ ନାଇଁ ମୁଁ ମୋର ବନଉଛି ମୁଁ ଶିଖି ଯାଇଛି ତ।
ହଁ ହୋ ଆଚ୍ଛା ଆପଣ କେମିତି ଶିଖିଲେ?
ମୁଁଁ ଏବେ ଆମର ରହୁଥିଲି ନା ବାହାରେ ଆମେ ରହୁଥିଲୁ ମେସ୍ ନେଇକି ତିନି ଜଣ ସାଙ୍ଗ ରହୁଥିଲୁ। ଭୁବନେଶ୍ୱରରେ ସେଠି ଆମେ ହାତରେ ହିଁ ରାନ୍ଧିକି ଖାଉ।
ସେଠି ବାହାରେ କଣ କରୁଥିଲେ କି?
ଏବେ ମୁଁ ଏମ୍ ସିଏ କରିଥିଲି ନା ତ ସେଥିପାଇଁ ସେକେଣ୍ଡ ଇୟରରେ ଆମକୁ ହଷ୍ଟେଲରେ ଆଲାଉ ନଥିଲା ତ ସେଥିପାଇଁ ଆମେ ମେସ ନେଇକି ରହୁଥିଲୁ ରସୁଲଗଡ଼ରେ।
ଆଚ୍ଛା ଭୁବନେଶ୍ୱରରେ ତାହେଲେ ଆପଣ ରହୁଥିଲେ?
ଆଜ୍ଞା।
ଭଲ ଆଉ ବିଭିନ୍ନ ପ୍ରକାର ରୋଷେଇ ଶିକିଥିବେ।
ହୁଁ ଶିକି ଯାଇଚି ସବୁ।
ଆପଣଙ୍କୁ ରୋଷେଇ ରେ କଣ କଣ ସବୁ ଆସେ?
ଉଁ- ଭାତ ଆସେ ତାପରେ ଡାଲି ଆସେ ତାପରେ ସୋୟାବିନ୍ ତରକାରୀ ଆସେ ତାପରେ ଚିକେନ୍ ଆସେ। ତାପରେ ଆମର କାବୁଲ୍ ଚଣା ତରକାରୀ ଆସେ। ତାପରେ ଏତେ ଆସେ ଆମର ତଡ଼କା ଆସେ। ତ ଭେଜ୍ ତଡ଼କା ଆସେ ନନଭେଜ୍ ତଡ଼କା ବି ଆସେ ଆଉ ଛତୁ ବି ଆସେ ତାପରେ ମଟନ୍ ବି ଆସେ। ମାଛ ବି ଆସେ ଏମିତି ଆଉ।
ମାନେ ପ୍ରାୟତଃ ଆପଣଙ୍କୁ ପ୍ରାୟତଃ ଆପଣଙ୍କୁ ସବୁ କିଛି ଆସେ।
ଆଜ୍ଞା।
ଯାହା ହଉ ଭଲ ଭବିଷ୍ୟତରେ କିଛି ଅସୁବିଧା ହବନି ଯେତେବେଳେ ଆପଣ ଚାହିଁବେ ରୋଷେଇ ଷେଇ କରି‌ ଖାଇବେ।
ଆଜ୍ଞା ଆପଣ କଣ କଣ ଶିକିଚନ୍ତି?
ମୁଁ ଭାତ ଶିକିନି ଡାଲି ଜାଣିଚି ଆଉ ଏମିତି ସାଇଡ୍ ଆଇଟମସ୍ ବନେଇ ପାରିବି। ଯେମିତି କିି ପନିର୍ ବନେଇ ପାରିବି ଛତୁ ବନେଇ ପାରିବି। ଶାଗ ଭଜା ଆଳୁ। କି ଆଳୁ, ପୋଟଳ କିଛି ଭଜା ଯେକୌଣସି ବି ଭଜା ହଉ ବନେଇ ପାରିବି। ମତେ ଆସେ ପ୍ରାୟତଃ ସବୁ କିଛି ଆସେ କିନ୍ତୁ ଏଇ ଭାତ ଟିକେ ଆସେନି ଆଉ।
ଭାତ ତ ସବୁଠୁ ସହଜ ଭାତଟା କେମିତି ଆସେନି ଆପଣଙ୍କୁ?
ଆରେ ନା ଆସେନି ନୁହଁ ଏଇଆ ହଉଚି କି ମୁଁ କେବେ କରିନି ଭାତ ବନେଇନି ତ ସେ ଥିପାଇଁ ମୁଁ କେବେ ଟ୍ରାଏ କରିନି ନା ସେଥିପାଇଁ ମୁଁ ଜାଣିନି କରିପାରିବି କି କରିପାରିବିନି। କିନ୍ତୁ ସବୁ ଆସୁଚି ମାନେ ଭାତ ମଧ୍ୟ ମୁଁ କରିଦେଇ ପାରିବି।
ଓହୋ ଭଲ ଆଉ। ଆଉ ଆପଣ- ଆଜ୍ଞା ଆପଣ ଚିକେନ୍ ଶିକିନାହାନ୍ତି?
ନାଇଁ ନାଇଁ ଆପଣ- ହଁ ଚିକେନ୍ ଜାଣିଚି ଅବଶ୍ୟ ତଥାପି ଟିକେ ଟିକେ କାମରେ ମାଆଙ୍କର ସାହାଯ୍ୟ ଟିକେ ଦରକାର୍ ଆଉ। ଜାଣିପାରେନି ବେଳେ ବେଳେ କଣ କ- ପକେଇବି କଣ ନାହିଁ। ଆପଣ ଜାଣିଚନ୍ତି?
ଆଜ୍ଞା- ଜଣେଇଦେବି?
ଆଚ୍ଛା ତବତାନ୍ତୁ ତ ଆପଣ ହଁ ମୁଁ ଶୁଣିବାକୁ ପାଇଥିଲି ଆପଣ ଭଲ ଚିକେନ୍ ରୋଷେଇ କରନ୍ତି।
ଆଜ୍ଞା ଆଜ୍ଞା ବହୁତ୍ -ବହୁତ୍ ଟେଷ୍ଟି ଲାଗେ ସ୍ୱାଦ ବହୁତ୍ ଥାଏ।
ହଁ ମୁଁ ବି ଶୁଣିଥିଲି କି ସ୍ଵାଦ ବହୁତ୍। ଏମିତିରେ ବି ମୁଁ ଜାଣିଚି ପୁଅ ପିଲାମାନେ ରୋଷେଇ କଲେ ତାଙ୍କ ରୋଷେଇ ପୁରା ବହୁସ୍ ସୁନ୍ଦର୍ ଲାଗେ ଖାଇବାକୁ।
ଆଜ୍ଞା।
ପୁଅ ପିଲା ହିଁ ରୋଷେଇ କରିଆ କଥା।
କିନ୍ତୁ ସମସ୍ତେ ପୁଅମାନେ କରିପାରିବେନି ନା ସେମାନେ ରୋଜଗାର କରିବା ପାଇଁ ଯିବେ ବାହାରକୁ। ଆଉ ଝିଅମାନେ ହିଁ କରିବାକୁ ପଡ଼େ।
ହଁ ସେ ତ ଠିକ୍ କଥା କିନ୍ତୁ ଝିଅ ମାନେ ବି ତ ରୋଜଗାର କରିଛନ୍ତି ନା। ତ ସମସ୍ତଙ୍କୁ ଜାଣିବା ଦରକାର।
ସେଟା ତ ଠିକ୍।
ଆଜ୍ଞା ଆଉ ଆପଣ ଚିକେନ୍ ତରକାରୀ କେମିତି ରୋଷେଇ କରନ୍ତୁ ମତେ ବତେ ଜଣେଇ ପାରିବେ କି?
ହଁ ହଁ ଜଣଉଛି।
ଆପଣଙ୍କ ସ୍ଵାଦର ରହସ୍ୟ।
କହୁଛି କହୁଛି ଶୁଣନ୍ତୁ। ଫାଷ୍ଟ ଆମେ କଢ଼େଇ ଗରମ କରିବା।
ଆଜ୍ଞା ପ୍ରଥମେ ଆମେ କଢେଇ ଗରମ କଲେ।
କଡ଼େଇ ଗରମ କରିବା ଗରମ ହେଲା ପରେ ଆମେ କିଛି ସୋରିସ ତେଲ ଶହେ ଗ୍ରାମ୍ ର ଆଡ଼୍ କରିବା।
ଆଚ୍ଛା।
ସେ ଆମର ଆଡ଼୍ କରିକି ତା ଟିକେ ଗରମ ହେଲା ପରେ। ମାନେ କଲର ହବା ପାଇଁ ଆମେ ଟିକେ ଚିନି ଟିକେ ଆଡ କରିବା ବହୁତ ଲୋ ଆମାଉଣ୍ଟ ର।
ଆଛା ଆଉ ଆପଣ କାଶ୍ମୀର ଚିଲ୍ଲି ୟୁଜ୍ କରିବେନି?
କାଶ୍ମୀର ଚିଲି ଏଟା ଦିଆହବ ମାନେ କଲର୍ ଟିକେ ଅଧିକ ଆସିବ ଆଉ।
ଆଚ୍ଛା ଠିକ୍ ଅଛି ତାପରେ
ଦେଲା ପରେ ତାପରେ ଆମେ ରଖିଥିବା କିଛି ଗୋଟା ମସଲା ଆଡ଼୍ କରିବା।
ଆଛା। ଗୋଟା ମସଲା ସବୁ କଣ କଣ ମତେ ଜଣେଇ ପାରିବେ କି?
ଗୋଟା ମସଲା ଆମର ଆସେନି ଯୋଉ ପ୍ୟାକେଟରେ ଥାଏ ଅଳେଇଚ ଥାଏ, ଗୁଜୁରାତି ଥାଏ ଆମର। ଇଏ ଗୋଲମରିଚ ଥାଏ। ତାପରେ ଲବଙ୍ଗ ଥାଏ ଏମିତି ସବୁ ମିକ୍ସ ହେଇକି ଥାଏ।
ଆଚ୍ଛା।
ତାକୁ ଦବା ତାକୁ ଦେଇକି ତାପରେ ଆମେ। ଆମେ ଜିରା ପକେଇବା ଜିରା ପକେଇକି ତାପରେ ଆମେ କାଟିକି ରଖିଥିବା ଯୋଉ ପିଆଜ ତାକୁ ଆଡ଼୍ କରିବା।
ଆଜ୍ଞା।
ପିଆଜ ଆଡ କଲା ପରେ ତାପରେ ତାକୁ ଆମେ କିଏ କରିବା କଣ କରି ତାକୁ ଆମେ ଫ୍ରାଏ କରିବା।
କେତେଟା ପିଆଜ ପକେଇବା?
କ୍ଵାଣ୍ଟିଟି ଅନୁସାରେ ସ ଧରିନିଅ ଆପଣ। କିଲେ ଚିକେନ୍ ଗୋଟେ କେଜି ଚିକେନ୍ ଆଣିଥିବେ ତ ସେଥିପାଇଁ ଆପଣ ମିନିମମ୍ ତିନିଶହ ଗ୍ରାମ କି ଚାରିଶହ ଗ୍ରାମ ପିଆଜ କାଟିବାକୁ ପଡ଼ିବ।
ଆଛା ଠିକ୍ ଅଛି।
ମିନିୟମ ଟା ତିନିଶହ ଗ୍ରାମ ଟା ଠିକ। ତିନିଶହ ଗ୍ରାମ ପିଆଜ କାଟିବେ ରଖିଥିବେ ସେଇଟା ତମେ ଆପଣ ଆଡ଼ କରିବେ। ତ ଅଦା ରଖିଥିବେ ଅଦା ପଚାଶ ଗ୍ରାମ। ତାପରେ ଅଦା ପଚାଶ ଗ୍ରାମ ରଖିଥିବେ ତାପରେ ର ରସୁଣ ବି ରଖ ତ ତାକୁ ଆପଣ କାଟିକି ଧୋଇକି ପେଷ୍ଟ କରିଦେଇଥିବେ।
ଆଜ୍ଞା। ତାପରେ
ତାପରେ ପିଆଜ ଆମର ଫ୍ରାଏ ହେଲା ପରେ ଟି ଟିକେ ରେଡ କଲର ଆସିବ ଆପଣ ଦେଖିବେ ତାପରେ ଆପଣ ଆଡ କରିବେ। ଅଦା ଆଉ ରସୁଣ ପେଷ୍ଟେ।
ଆଜ୍ଞା ଠିକ୍ ଅଛି।
ତାପରେ ଆପଣ ତାକୁ ଗୋଳେଇବେ। କିଛି ସମୟ ପୁରା କସିବେ ତାପରେ ଆପଣ ଆ କରିବେ। ଲୁଣ ଆଡ କରିବେ ତାପରେ
ଶୁଣନ୍ତୁ ତ ଟିକେ ସେ ଯୋଉ ବଟା ବଟି ସବୁ ହେଇଥିବ ସେଇଆକୁ ଆମେ ଗୋଳେଇବୁ କଷିବୁ।
ହଁ ହଁ ଚଉରା କଡ଼େ ଇ ଏରେ ତ ଆପଣ ଆଡ଼୍ କରିଥିବେ ସେଇଟାକୁ ହିଁ କସିବେ।
ଆରେ ଯୋଉ ପିଆଜ ଟା ଜାରି ହେଲା ପରେ ତାପରେ ଆମେ ତା ଦେହରେ ମସଲା ଯୋଉ ସବୁ ବଟା ହେଇକି ଥିବ ବସ୍ଲା ବଟା ସବୁ କଣ? ନାଇଁ ଟିକେ ନେଟୱାର୍କ ପ୍ରୋବ୍ଲେମ ରୋହୁଚି ତ ସେଥିଲାଗି ଟିକେ ଶୁଭିଲାଣି ଆଉ।
କହିଲି ତା ଦା ରସୁଣ ପେଷ୍ଟେ ଦେବେ
ଆଛା ଠିକ୍ ଅଛି ତାପରେ ସେ ତାକୁ ଆମେ ଯୋଉ ପିଆଜ ଜାରି ହେଇ ଫାଷ୍ଟେ ଆମେ ତେଲରେ ହାଲୋ ଶୁବୁଚି ନା। ସେ ତେଲ କଢେଇ ବସିବା କଢେଇ ଗରମ ହେଲା ପରେ ଆମେ ତା ଦେହରେ ତେଲ ପକେଇବା। ଶୁବୁଚି ଆପଣଙ୍କୁ। କିନ୍ତୁ ଏଠି ଆପଣଙ୍କ ଭଏସ ଶୁବୁନି ମୋବାଇଲ ରେ। ହୋଉ ଠିକ୍ ଅଛି ନହେଲେ ମୁଁ ପରେ କଥା ହୋଉଚି ଆପଣଙ୍କ ସହିତ ଆଉ।